ହ୍ୟାଲୋ। ହ୍ୟାଲୋ କଣ କରୁଚନ୍ତି?
ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି?
ବସିଛି କଅଁ କରିବି, ଏଇ ଶାଗ ଦିଇଟା ଧୋଉଁଥିଲି ବସିକି।
ହୁଁ ହୁଁ।
ଅଁ ଆଉ କଁଅ କହ? ଏଁ-ଏଁ ଏଇ ଛଅଟାରେ ଉଠିଲି, ଦାନ୍ତ ଘଷିଲି, ଘରଦ୍ୱାର ଖଲିକିଲି। ତାପରେ ଗଲି ଗାଧେଇ-ଇ-ଇ-ଇ ଆସି ସାଙ୍ଗେସାଙ୍ଗେ ହାଣ୍ଡିଶାଳ ହେରିକା ଆଜି ଗୁରୁବାର ପୋଛାପୋଛି କରି ଆଳୁ ଦିଟା ଭାଜିିଲି ଇ ଛୁଆ ଖାଇବେ ବୋଲିି। ହେଇ କାମ ସାରିକି ଆସିକି ଶାଗ ଦିଟା ମାଆ ଆଣିଥିଲେ ସେଇୟାକୁ ବସି ଧୋଉଥିଲି।
ହଁ ଭଲ, ଶାଗ ଖାଇଲେ ଭଲ ଦେହକୁ ଭଲ ସୁସ୍ଥ ସବଳ ରଖେ, ଏବେ ଯୋଉ ଦେହଫିଅ ଖରାପ ହଉଚି। ଶାଗ ଖାଇଲେ ଭଲ। ଶାଗରେ ସବୁ ପ୍ରକାର ଭିଟ୍ ଭିଟାମିନ୍ ଅଛି ଆଇରନ୍ ବି ଅଛି ଆରାମ ସେ ପିଲାର ଚୁଟି ବଢିବ ଆଁ ତାପରେ ରକ୍ତ ବି ହବ ଡାଇବେଟିସ୍ ବି ଆଁ ନାଇଁ ବାଲାନ୍ସରେ ରହିବ।
ହାଁ।
ମୁଣ୍ଡ ଫୁଣ୍ଡ ବୁଲେଇବନି ଚୁଟି ବଢିବ। ନଖ ବଢିବ ଓ ବଢିବ ଭଲ। ସେଟା ଖାଆନ୍ତୁ ଗାଜର ଆଉ ସେ ଯୋଉ ବିଟ୍ ଖାଆନ୍ତୁ ଏମତି ସବୁ ଖାଆନ୍ତୁ ଦେହ ଫେହ ସବୁ ସୁସ୍ଥ ରହିବ।
ଆଁ।
ଏନା ଆଉ ପୁଣି କଣ ଖାଇଲେଣି ନା ଖାଇନାହାନ୍ତି?
ନା ଆସିନାହାନ୍ତି କେହି। ଏ ଆସିନାହାନ୍ତି ବିଲକୁ ଯାଇଛନ୍ତି କାକୁଡ଼ି ତୋଳା ହଉଚି ଆଉ। ତୋଳିକି ଆସିଲେ ତାଙ୍କୁ ଖାଇବାକୁ ଦେଇକି ସେଠୁ ଖାଇବୁ ଆଉ।
ଆଚ୍ଛା।
ଆ ଦେହଟା ଆଜି କାଇଁ ଭଲ ଲାଗୁନି।
କାକୁଡି ତାହେଲେ ଲଗା ହେଇଛି ନା ମୁଁ କହିଲି କାକୁଡି ତାହେଲେ ଲଗା ହେଇଛି।
କାକୁଡି କଲରା ସବୁ ଲାଗିଛି।
ଭଲ ଆଉ। ଭଲ ଚାଷ ବାସ କରିକି ନିଜେ ଖାଇବୁ ବଢିଆ। ଏବେ ଯୋଉ ରେଟ ହେଲାଣି ପରିବା କିଣିକି ଖାଇଲେ।
ହଁ ପଇସାଟେ ହେଲେସିନା ପଇସାଟେ ହେଲେସିନା। ପରିବାଟେ କିଣିବୁ ଆଉ ପଇସା ନଥିଲେ ପରିବା କୋଉଠୁ କିଣିବୁ।
ନିଜ ବାଡିରେ ପରିବା ହେଇଥିବ ତାକୁ ଛିଡେଇକି ଖାଇବାରେ ଯୋଉ ମଜା। ସେ ମଜା ଆଉ କିଣା ପରିବାରେ ଅଛି।
ହଁ ବଢିଆ ଲାଗିବ ନା ବାରିରେ ଯୋଉ। ଆଉ ବାରି ଜିନିଷ ଟା ହଉଛି ବାସେ ହେଲା।
ହୁଁ।
ଆଉ।
ନା ବଢିଆ ଲାଗେ ଖାଇବା ପାଇଁ।
ଆଜି ଆସିବ ନା।
ଦେଖିବା ଆଉ କଁ ହଁ ଯିବି ତ ଆଉ ଏ ଦେହ ତ ଭଲ ନାହିଁ। ହୁଁ ଆସିଲେ ଆଉ ଉଠିଲି।
ଏବେ କଁ ଖାଇଲ।
କାଲି ରାତିରେ ସେ ମାଗି ଖାଇକି ଶୋଇଥିଲି ଆଉ।
ଆହା।
ଏବେ ତ ଜର ଥଣ୍ଡା ହଉଛି ମୋର ତ ଥଣ୍ଡା ହେଇ‌ଯାଇଛି। ମା ଏଇଠି ଲୁଗା ଧୋଉଥିଲା ଗାଧେଇକି।
ଆଉ ତ ମାଇଁ ଘରିକା ସବୁ ଗାଧେଇ ସାଇଲେଣି।
ହଁ ଗାଧୋଇି ସାରିଲାଣି ସମସ୍ତେ ଗାଧେଇକି ପୂଜା ପୁଜି ବି ସରିଲାଣି। କାଲି ରାତିରେ ଠାକୁର ଆସିଥିଲେ। ରୁକ୍ମଣୀ ମାଧବ। ସାତ ମଙ୍ଗଳା କାଲି ଥିଲା ଆସିଥିଲେ ଭୋଗ ଖାଇବା ପାଇଁ। ରାତି ବାରଟା ହେଇଗଲା କାଲି ଟିକେ କାଲି ଟିକେ ଡେରି ହେଇଗଲା ଆଉ। କଁ ପାଇଁ ଡେରି ହେଇଚି ମୁଁ ଜାଣିନି କିନ୍ତୁ ଡେରି ହେଇଗଲା ଟିକେ। ଠାକୁର ଆସିଲେ ଭୋଗ ଖାଇକି ଗଲେ ସବୁ ବର୍ଷ ଆସନ୍ତି। ସବୁ ବର୍ଷ ଠାକୁରଙ୍କର ବାହାଘର ହବ ଯେମିତି ମଣିଷ ମାନଙ୍କର ବାହାଘର ହୁଏ। ଠାକୁରଙ୍କର ସେମିତି ବାହାଘର ହବ। ସେମିତି ମଙ୍ଗନ ସେମତି ପାଣି ତୋଳା ସେମିତି। ଆଁ ଉଁ ଯାଇ ରଗୁଡା। ସବୁ ସେମିତି ହବ ହାତ ମାନେ ବାହାଘର ଯେମିତି ସବୁ ବାହାଘର ରେ ସବୁ। ସବୁ ନୀତି ନିୟମ ଥାଏ ସେମିତି ବାହାଘର ହବ। ମୋ ମାମୁଁ ଘର ଆଉ ସେ ସାହିରେ ମାମୁଁ ଘର ସାହିରେ ଆଉ ଜଣେ ଅଛନ୍ତି। ତାଙ୍କର। ପୁଅ ବାଲା ଘର ଆଉ ଆଉ ମୋ ମାମୁଁ ଘର ଝିଅ ବାଲା ଘର ଯେମିତି।
ହଁ।
କି ବାହାଘର ହୁଏ। ବାହାଘର ବି ପୁରା ମଣିଷଙ୍କ ବାହାଘର ଭଳିଆ ହବ ହାତ ଗଣ୍ଠି ବି ଆମେ ଫିଟା ଯଉ ଆମକୁ ପଇସା ବି ଦିଅନ୍ତି।
ହୁଁ
ହଁ ଏବ ବର୍ଷ ମୋ ଚାରି ନମ୍ବର ମାମୁଁଙ୍କ ଝିଅ ଫିଟେଇଥିଲା ହାତ ଗଣ୍ଠି ତାକୁ ପନ୍ଦରଶହ ଟଙ୍କା ଦେଇଛନ୍ତି। ଆଉ ବଢିଆ ସେ କିନ୍ତୁ ବାହାଘରଟା ହଵ ବାହାଘର ତା ପୁରା ମଣିଷଙ୍କର ବାହାଘର ଭଳିଆ। ଆଉ ପୁରା ବଢିଆ ଲାଗେ ସବୁ ବର୍ଷ ହୁଏ ସବୁ ବର୍ଷ। ରୁକ୍ମଣୀ ବିିବାହ ହବ ଏଇ ଜୁନ ଜୁଲାଇ ଟାଇମ୍ ବେଳେ। ଜୁନ୍ ଟାଇମରେ ହୁଏ। ରଜ ପାଠ ବଖିଥିବ ବାହାଘର ହବ। ହଁ ବଡ ଏକାଡେମୀରେ ହୁଏ ଯେମିତି ଖାଇବା ପିଇବା ହୁଏ ଝିଅ ଗୋଟେ ବାହାଘର ଗଲେ ଯେମିତି ଭୋଜି ଭାତ ହୁଏ ସେମିତି ହୁଏ। ଆଉ ଠାକୁରଙ୍କର ସୁନା ବି ମାମୁଁ କରିଛନ୍ତି ଠାକୁରଙ୍କ ପାଇଁ କୋଠି ସୁନାର ରାଣୀ ହାର କରିଥିଲା ଆଗରୁ ଏଇ ଏବେ ଦି ତିନି ବର୍ଷ ହବ ଗୋଟେ ସୁନାର ଯୋଉ ଛୋଟ ହେରତି କରଛ
ଓହୋ
ଆଉ ଚା ଏମତି ତାଙ୍କର କାଲି ଅଷ୍ଟମଙ୍ଗଳା ଥିଲା ଆସିଥିଲେ ଠାକୁର ଭୋଗ ଖାଇବା ପାଇଁ ଖାଇକକି ଗଲେ ହେଇଥିଲା ତାଙ୍କରା ହେଇ ସୁଜି କାକରା କାନ ଗୁଡା କାକରା ଆଉ ଆଉ ସେ କେ ଜ ଅଛି ଛପା ଖାଲି ସୁଜି ଟାକୁ ବାଡେଇ ଦେଇକି ପୁରର ଫୁର ଦିଆହବନି କି ବାଡେଇ ଦେଇକି ଯୋଉ କରନ୍ତି
ହଁ
ଛୋଟ ଛୋଟ ପିଠା ଟାଇପ ର ସେମିଆ ହେଇଥିଲା ଆଉ ଘରା ମିଡ଼ି
ଆଉ ତମେ ତ କିଛି ଖାଇପାରିନଥ
ଆ ହେପନ ମୁ ଆଜି ହେିବା ଶୋଇ ଆଉ
ଓହୋ
ତାପରେ ନାମଘରକୁ ଦୋଳ ଦୋଳ ଟାଇମ ରେ ବି ଆସନ୍ତି ଠାକୁର ଭୋଗ ଖ ଧଳ ଟାଇମରେ ଅ ଯୋଧ ନା ଧୋଳ ଆସିଥିବେ ଠାକୁର ଭୋଗ କିେ ଆଉ ସେଦିନ ମାମୁଁରେ ଆମର ହୋଲି ଖେଳା ହେଇଥିବେ ସେଦିନ ହୋଲି ନଥିବ ସେଦିନ ହୋଲି ନ କିନ୍ତୁ କିନ୍ତୁ ଆମେ ଯେହେତୁ ଠାକୁର ଭୋଗ ବିକୁ ଆସିଛନ୍ତି ଆମେ ସେମାନେ ସବୁ ଆସିଥିବେ ସବୁ କୀର୍ତ୍ତନ ହେଲେ କୀର୍ତ୍ତନ କରିବି ଆମକୁ ଟିକେ ଟିକେ ଟ ହୋଲି ଲଗେଇ ଦେଇକି ପଳେଇବେ ତାପରେ ଆମେ ମାମୁଁ ଘରେ ସବୁ ଛୁଆ ଯେତିକି ଆଙ୍କ ିବୁ ହୋଲି ଭଳା ଭୁ ହୁ ବଢିଆ ମଜା ଲାଗେ ପୁରା ମୁଣ୍ଡ ଫୁଣ୍ଡ ସବୁ କରିଦିଅନ୍ତି ଗୋଲଟି ତ ଗୋଲଟି ମୋ ମାମା ମୁ କବୁ ସିଏ ପୁରା ମୋ ମୁଣ୍ଡକୁଣ୍ଡେ ଚାରିଆ ଟା କରିଦଉ
ଅ ହୋଲିରେ
ଆଜ୍ଞାା ଭଲରେ କରଛେ ହଁ ଗୋଟେ ମଜା ଲାଗେ।
ଗୋଟେ ପର୍ବ ମାନେ ଆମର ଟିକେ ହୋଲିରେ ବଢ଼ିଆ ସୁନ୍ଦର ଲାଗେନି କି? ଆମର ରୁକ୍ମିଣୀ ବାହାଘର ତ ବି ଏଇଠି ହୁଏନି କାହିଁ। ଠାକୁରଙ୍କ ବାହାଘର।
ନା ଆମ ମାମୁଁ ଘରେ କିନ୍ତୁ ଠାକୁରଙ୍କର, ପ୍ରାୟତଃ ସମସ୍ତେ ଜାଣିଛନ୍ତି ଶୀତଳ ଷଷ୍ଠୀ ଶିବ ବିବାହ ପାର୍ବତୀ ମାଆଙ୍କ ବିବାହ ଜାଣିଛନ୍ତି। କିନ୍ତୁ ରୁକ୍ମିଣୀ ମାଧିବ ଙ୍କ ବିବାହ ପ୍ରାୟ କେହି ଶୁଣି ନଥିବେ। ମୁଁ ବି ତ ଶୁଣ ନଥିଲି, ମୁଁ ଏ ମୋ ମାମୁଁ ଘରେ ଦେଖିଲି। କି ରୁକ୍ମଣୀ ଆଉ ମାଧବଙ୍କର ବିବାହ ହୁଏ। ସେଦିନ ସେଦିନ ମୁଁ ଆସି ସୁଥିଲି କଟକ। ବସ୍ ରେ ବସ ରେ ଜଣେ ଲୋକ ପଚାରିଲେ, ମେ ଏମିତି ମୋ ସିଟ୍ ପାଖରେ ବସିଥିଲେ। ପଚାରିଲେ କୁଆଡ଼େ ଯାଉଛ? ମୁଁ କହିଲି କଟକ ଯାଉଛି। କଟକରେ କଣ? ମୁଁ କହିଲି ହଁ ମାମୁଁ ଘର ଅଛି। ବାହାଘର ଅଛି ଯାଉଛି। ନା କାହା ବାହାଘର ଭଉଣୀ ବାହାଘର ମୁଁ କହିଲି ଆଜ୍ଞା। ନା ଭଉଣୀ କଣ କରନ୍ତି? ମୁଁ କହିଲି ଭଉଣୀ ମାନେ ରୁକ୍ମଣୀଙ୍କ ବିବାହ। ନା ରୁକ୍ମଣୀ କେମିତି ଆପଣଙ୍କର ଭଉଣୀ ହେଲେ? ମୁଁ କହିଲି ମୋ ମାମୁଁ ମୋ ମାମୁଁ ରୁକ୍ମଣୀଙ୍କୁ ଝିଅ କରିଦେଇଛନ୍ତି। ମୋ ମାମୁଁ ସବୁ ବର୍ଷ ରୁକ୍ମିଣୀମାଙ୍କୁ ବାହାଘର କରୁଛନ୍ତି। ତ ମୋ ମାମୁଁଙ୍କର ଝିଅ ହେଲେ ମୋର କଣ ହେବେ, ମୁଁ ତାଙ୍କ ଭାଣିଜୀ ମୋର କଣ ହେବେ, ମୋର ଭଉଣୀ ହେବେ। ତ ମୋର ବି ଭଉଣୀ ହେଲେ। ଆଉ ମୋ ଭଉଣୀର ବାହାଘର ହଉନି । ଆଉ ମୋ ଭଉଣୀର ହିଁ ବାହାଘର ହଉଛି। ଆଉ ମୁଁ ମୋ ଭଉଣୀ ବାହାଘର ଆଟେଣ୍ଡ୍ କରିବାକୁ ଯାଉଛି। ତ ସେଇଆକୁ କହିଲେ କହିଲେ ମୁଁ ଫାଷ୍ଟ ଟାଇମ୍ ଶୁଣିଲି ଏମିତି ରୁକ୍ମଣୀ ମାଧବଙ୍କ ବିବାହ। ମତେ ପଚାରିଲେ, ମୁଁ ତାଙ୍କୁ ସବୁ କହିଲି। କହଲେ ଏମିତି ଆଉ ମଣିଷ ମାନଙ୍କର ଯେମିତି ବାହାଘର ହୁଏ, ସେମତି ବାହାଘର। ଆଉ ଆମ ମଣିଷ ମାନଙ୍କର କଣ? ଖାଲି ହାତ ଗଣ୍ଠି ଆଉ ହୋମ ଟିକେ ହବ, ସିନ୍ଦୁର ପିନ୍ଧା, ଶଙ୍ଖା ଏତିକି ଆଉ ଯୋଉ ବର ଦିଇ ଥର ଆସିବ ଖାଲି ବସିବ ଆଉ କନ୍ୟା ଦିଇ ଥର ଆସିବ ଖାଲି ବସିବ। କିନ୍ତୁ ଠାକୁରଙ୍କର ସେମିତି ନୁହଁ। ଠାକୁରଙ୍କର ବହୁତ ହୋମ ହୁଏ। ଆଉ ବହୁତ ମାନେ ବହୁତ ସମୟ ବସିକି ଆହୁତି ଦେବାକୁ ପଡେ। ବହୁତ ଟାଇମ୍ ଲାଗେ। ଉଇଲ୍ ମାନେ ଆଉ ପାଖା ପାଖି ତିନିରୁ ଚାରି ଘଣ୍ଟା ଲାଗେ କେବଳ ତାଙ୍କ ବାହାଘର ରେ। ଲାଷ୍ଟ ବେଳକୁ ଲଷ୍ଟ ବେଳକୁ ଗୋଟେ ବଡ଼ ପ୍ଲେଟ ରେ ଭୋଗ ଥିବ। ତା ଦେହରେ ଆମ୍ବ, ସପୁୁରୀ ସବୁ ପ୍ରକାରର ଫଳ ଥିବ, ସେଉ, ଅଙ୍ଗୁରୁ ଆ କମଳା ଆଉ ଛେନାପୋଡ଼ ବଡ଼ ବଡ଼ ଦିଟା। ସବୁ ପ୍ରକାର ମିଠା ରସଗୋଲା ସବୁ ଥିବ।
ଓ ହଁ।
ସବୁ ଥିବ ସେଇଆକୁ ସେଇଠି ଯୋଉ ଲୋକମାନେ ସବୁ ବସିକି ଦେଖୁଥିବେ ସେମାନଙ୍କୁ ବଣ୍ଟ ବଣ୍ଟା ହବ। ବଣ୍ଟା ହେଲା ପରେ ଏଁ ତାପରେ ଆମେ ଠାକୁର ତାପରେ ବୁଲନ୍ତି ମାନେ ଗାଁ ଭ୍ରମଣ କରନ୍ତି।
ହଁ।
ଗାଁ ଭ୍ରମଣ କରିବେ। ଭ୍ରମଣ କଲା ପରେ ତାପରେ ଆସିକି ଖାଇପିଇ କି ଆମେ ଆମର ଘରକୁ ଗଲୁ ଆଉ।
ହଁ।
ଏଇଆ ସମସ୍ତେ ଆସିଥିଲେ ମୋ ଭଉଣୀ ଘରିଆ ସମସ୍ତେ ଆସିଥିଲେ ରୋଜେଇଦି ପୂଜାଇଦି ସବୁ ଆସିତିଲେ ସେ ଗୋଟେ ଉଁ ଗୋଟେ ଟାଇପର ଆମର ବାହାଘର ପୁରା ମଣିଷ ବାହା ଘର ଭଳିଆ ସବୁ ଆସିଥିଲେ ଗୁଡ୍ ଦିଦି ମାମୁଁ ଦିଦି ଆସି ପାରିନଥିଲେ ଆଉ ନହେଲେ ସମସ୍ତେ ଆସତିଲେ ବଢିଆ ଲାଗେ ଏମତି ଗୋଟେ ଗୋଟେ ଗୋଟେ ଗୋଟେ ବାହାଘର ଗୋଟେ ଗୋଟେ ପର୍ବପର୍ବାଣି ଭଳିଆ ଲାଗେ।
ହୁଁ ଆଉ ଦାନ୍ତ ଘଷିକି ଖାଇସାରଲଣି।
ହଁ ଖାଇନି ଖାଇବି ଆଉ।
ହଁ ଆଉ।
ଗାଧୁଆ ପାଧୁଆ ସଇଲାଣି ଆପଣଙ୍କର?
ହଁ ଗାଧେଇ କିନା ଏଇ ବସଚି। ଏ ଆସିନାହାନ୍ତି ବିଲୁରୁ ଆସିଲେ ଉଁ ଖାଇମୁ ଆଉ କଁ କରିମୁ।
କଁ ଖାଇବେ?
ଏଁ ପଖାଳ ଆଳୁ ଭାଜିଚି।
ହୁଁ। ଭଲ।
ଆଉ ମୁଁ ମୋର ସବୁ ଗାଧେଇ ପିଧେଇକି ମାନେ ତାଙ୍କ କାମେରେ ସବୁ ଲାଗି ଗଲେଣି।
ହୁଁ ଆଜ୍ଞା ସମସ୍ତେ ତାଙ୍କ କାମରେ ଲାଗି ଗଲେଣି।
ଆଉ ଛୁଆ ସବୁ ସ୍କୁଲକୁ ଯାଇଚନି।
ନା ଛୁଆ ଯାଇନାହାନ୍ତି ଏ ପର୍ଯ୍ୟନ୍ତ ଜଣ ଜଣେ ଯିବ ଅଁ ଦି ଜଣ ଯିବେ ସାଢ୍ ଦଶଟା ଏଗାରଟାରେ ଆଉ ଜଣେ ଯିବେ ଦଶଟାରେ। ଏଇ ବାହାରୁଛନ୍ତି ଯିବେ ଆଉ ମାଇଁମାନେ ତାଙ୍କର ଖାଇବା ସବୁ ତିଆରି କରୁ ଛନ୍ତି ତାଙ୍କୁ ଦେବେ ଖରାବେଳେ ସେମାନେ ଖାଇବେ।
ଉଁ ହୁଁ।
ଏଇ ଆଉ
ଆଉ ଏଇ ବସତିଲି।
ହୁଁ।
ଶାଗ ଦିଟା ମା ଆଣିକି ଦେଲା। ଦେ ବେଲେ ଦୁଇଁ ଦେ ଦେଖିଆ ଗାଧୁଆକୁ ସେଇଆକୁ ଭା ଦେବି। ଆଉଁ ଆଉଁ କଁ ନଗେଇଖିଆ ଦେଖିଆ ପୋଟଳ ଫୋଟଳ ଅଛି ତରକାରୀ ଟିକେ କରିବି।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
ଆଜି ତ ଗୁରୁବାରେ ନା।
ହୁଁ।
ଆଉ ଗୁରୁବାରେ ତ ଆଇଁଷ ପାଇଁଷ କାଲି ଆଇଁଷ ହେଇତେଲା ଆଉ ଗରୁବାରେ ତ ଆଇଁଷ ଫାଇଁଷ ହୁଏନି।
ହଁ।
ହେ ଭାବୁଚି କଁ କରି ଏଁ ହେଁ ପୋଟଳ ଜହ୍ନି ସବୁ ଅଛି ପରିବା।
ହୁଁ।
ଆଉ ଦେଖିଆ କଁ କରିମୁ।
ହଁ ଦେଖିକି କଁ କରିଦେବେ ଆଉ ଖାଇବାକୁ।
ହ ଆଉ
ଆ ବରଷ୍